ଯାଇ ଯାଇ ଯାଣିଛ।
ଏଇଠି ଇଡେ ଆଇଥିଲି ଘରକୁ ଯାଉଛି ଏଇନା ଆଉ।
ଓହୋ ଘରକୁ ଯାଉଛ।
ହଁ ବର୍ଷା ଟିକେ ପକେଇଲାଣି ତ।
ଓହୋ ଆଉ ବର୍ଷା ପକେଇଲେ ଆଉ କଣ କରିବ ଘରକୁ ପଳେଇବ ଘରେ ବସିବ। ଆଉ ଘରେ କଣନ୍ତି ଯାହା ଥିବ ଖାଇ ଖୁଆଦବ।
ଖାଇକି ତ ନା ବହୁତ ଖାଇ ଦେଇେଇଛି ଆଉ ଘରେ ଗଲେ ଏନା ଟିକେ ରୋଷେଇ ବାସ କଣ ଦେଖିବାକୁ ପଡିବ। ସାଧାପାଟି ନା ଆମେ ସାଧାପାଟି।
ଓହୋ କଣ କହିଲ।
ଖାଉନ ନା ଆମ ଯଉ କରିବା ଭଳିଆ ନାହିଁ
ଆଜି ନୁହଁ ନା କେବେ ନୁହଁ।
କେବେ ନୁହେଁ।
କେମତି ଯେ ତମ ମାନେ କଣ ଆଇଁଷ କଣ ପିଇଁ ଖାଉନ?
ଏଇଟା ସେ ଗୋଟେ ଭକ୍ତିରେ ଖା ହଉନି ଆଉ
ମାନେ ସତ୍ସଙ୍ଗରେ ଯାଇଛ ନା କଣ?
ହଁ ଏମିତି କିଛି ଆଉ
ହଁ ହଉ ଭଲ ଭଲ ଭଲ ନା ଆଉ।
ଗଲେଣିବା।
ମାନେ ତମେ ନା ପରିବାର ସହ ସପରିବାର।
ନିଜ ପାଇଁ ନିଜେ ନା ବୁଝିଲ ନା ବୁଝିଲନି ।
ହଁ ବୁଝିପାଇଲି।
ସେମିତି କିଛି କଥା ଆଉ
ଉଁ ହୁଁ। ଆଉ ତମର ଏ ବର୍ଷ କଣ ଧାନ ଚାଷ ଫାସ ହେଇଛି ନା ନାଇଁ।
ଚାଷ ବୁଣା ହେଇଛି ଗୁରେ ରୁଆ ହେଇଛି ଗୁରେ।
ବରଓଲାଣି କଣ ଏତେ ଶୀଘ୍ର ଭାହାରିଲାଣି।
ମାନେ ରୁଆ ହେଇନି ମାନେ ବୁଝିପାଇଲେକି।
ମାନେ ତମେ କହିବା କଥା କହିଥାନ୍ତ ଯେ ଗୋଡ଼େ ବିଲ ବୁଣାହେଇଛି। ଆଉ ଗୋରେ ବିଲ ତଳି ପଡିଛି ହଁ । ଓହୋ ହ ବୁଝେଇବା କହିବା ନା ଆଉ
ସେଟା ଟିକେ ଜଲ୍ଦି ରେ ପାଟିରୁ ବାହାରିଗଲା ବର୍ଷା ଟା ହଉଛି ତ। କହିଲି ଜଲଦିରେ ଟିକେ ପାଟିରୁ ବାହାରିକି ପଇଲା ଆଉ
ଉଁ ହୁଁ ।
ଆମର ଗୋଟେ ସାହି ରେ ବାହାଘର ଥିଲା ଆଉ ସେ ନା ମୋ ଆଇଁଷ କରୁଛନ୍ତି ବୋଲି ମୁଁ ଗଲିନି।
ଅଚ୍ଛା ଯୋଉଠି ଶୁଣ ଭୋ ଯିବା ତ ନିରାମିଶ ଯୋଉଟା କି ଆଇଁଷ ଫାଇଁଷ ଯୋଉଠି କହିବେ ଯେ ନାଇ ଆଇଁଷ। ସବୁ ଖାଇବନି ସାଧା ଖାଇଦେଇକି ପଳେଇ ଆସି ଯିବି ସେଇଟା ପ୍ରକୃତିରେ ବହୁତ ବଡ ଭୁଲ। ତମେ ନା ଏ ଡଙ୍ଗ୍ ଥିରେ ସେ ଡାବ ସେଥିରେ ସେଇଟା ହିଁ ପଶିବ। କିଏ ଦେଖୁଚି ଏଠି। ଆଉ ତମେ ନିରାମିଷ ମାନ ନୁହ ମାନେ ଆଇଁ ଷ ଖାଉନ ମାନେ ସାଧା ପାଟି ମାନେ ତମେ କୋଉ ହୋଟେଲ ଫୋଟେଲରେ ବି ଖାଇବା କଥା ନୁହଁ। ସତ୍ ତ କଥା।
ହଁ ବା ହୋଟେଲରେ ଆଉ କାହିଁକି ମୁଁ ହୋଟେଲରେ କେବେ ଖାଏ
ଧର ପୁରୀ ଗଲ ପୁରୀ ଗଲେ କେମତି କଣ କରିବ? କେମତି ଖାଇବ? ଖାଲି ଅବଢ଼ା ଖାଇକି ଆସିବ ନା ନାଇଁ ପଦାରେ ବି ଖାଇବ। ହଁ ଯୋଉଠି କି କିଛି ନି ଖାଲି ନାହିଁ ଖାଲି ସାଧା ନିରାମିଷ ଯୋଉଟାକି କିଛି ମ ଯୋଉଠି ଖାଲି ସାଧା ହେଉଥିବ।
ହଁ ହଁ।
ହୁଁ ହୁଁ।
ସେଇଟା ଜାଣିଚି କୋଉଠି ଅଛି ଯାଇଚି ନା ଏତଥର ଯାଇଚି।
ହଁ ହେଟା ତ ସତ କଥା କଣ ସମସ୍ତେ ଯାଉଚନ୍ତି କଣ ସାଦା ଖାଉଚନ୍ତି କି? ସିଏ ଯାହା ହେଲେ ବି ଅଛି କିଏ କଣ ଖାଉଚି? କିଏ କଣ କରୁଚି କଣ ନାହିଁ?
ଆଉ ଗୋଟେ କିଲୋମିଟର ରେଡାର ରେ ଆଉ ତ ଆଇଁଷ ହଉନି ବା।
ମାନେ ମନ୍ଦିରରୁ ଗୋଟେ କିଲୋମି ଭିତରୁ ଯେତକ ସବୁ ଖାଲି ସାଧା ହେଲା।
ହଁ ଆଇଁଷ ଏଥର ଉଠି ଯାଇଚି ନିୟମ।
ମୁଦ୍ର କୂଳ ବୁଲିଛ ନା ବୁଲି ନ? ମୁଁ କହଲି ସମୁଦ୍ର କୂଳ ବୁଲିଛ ନା ବୁଲି ନ?
ହଁ ହଁ ନେଟ ପାଉନି କି?
ନେଟ ପାଉଛି ନା ପାଇବନି। ନେଟ ପାଉଚି ପାଉଚି ଯେ ମୁଁ କହୁଚି ତମେ ଶୁଣ କାଟିବନି। ମତେ ଶୁବୁଚି ମତେ ସବୁ ଶୁବୁଚି କାଟିବ ନାହିଁ ନହେଲେ କିଛି ଲାଭ ହବନି।
ମୁଁ କିଆଁ
ନାଇଁ ନା ତମେ କହୁଛ ନେଟ ପାଉନି ନା ନେଟ ପାଉନି ପାଉନିରେ କଣ
କଟିଯିବ ଯଦି ଯିବ ମୁଁ ହେଲେ କାଟିବିନି।
ହଁ ହଁ ହାତ ନିଅନି ଟୋଟାଲ ତମେ ଯଦି ନ ଶୁଭୁଛି ଖାଲି ଉଁ ଆଁ ଇନ୍ତି ହୁଅ। ହେଲା ମୁଁ ତ କହୁଛି ତମେ ଶୁଣିବ ତମେ କହିବ ମୁଁ ଶୁଣିବି। ବୁଝଉଛି ଆଉ ନ ବୁଝେଇଲେ କେଁତି ହବ। ଏଇ ବିଷୟ ତ ଚାଲିଛି ଆଉ କଣ କରିବା ଆଉ ଯୋଉ ମାନ। ଓହୋ ମାନେ ମୁଁ କଥା ଉପରେ କଥା କହୁଛି ନା କଣ କହିଲ।
ହଁ ମୁଁ ଯେତେବେଳେ କହିଦଉଛି ତମେ ସେତେବେଳେ ଆଗକୁ କହିଦଉଛ ହେଲା।
ଓହୋ ମ ଅ ହ ହ ବୁଝିପାଇଲି। ସେଇଥିପାଇଁ ଲେଟ୍ ହଉନି ଶୀଘ୍ର ହେଇଯାଉଛି କଥାଗୁରା ନାଇଁ କି।
ହଁ ହଁ।
ଓହୋ।
ତମେ ଆଗ କହିବ ତାରେ କୋସ ମୁଁ ତ କହୁଛି।
ନାଇଁ ନାଇଁ ତମେ ଏବେ କୁହ ଟିକେ କଣ ତମର ସେପଟ ବ୍ୟବସାୟ ବିଷୟରେ ଟିକେ କୁହ କେଁତି କଣ। ଆ ଧ ଧାନ ଆଗକୁ କେଁତି କଣ ହବ କୁହ ଏଇରା କୁହ ଟିକେ।
ହୁଁ ଆମର ତ ଏଠି ସବୁ ବ୍ୟବସାୟ କି କିଛି କରୁନାହାନ୍ତି ଏ ସବୁ ବିଜନେସ କରୁଛନ୍ତି ଆଉ। ଗାଡି ଫାଡି ବିଜନେସ ସବୁ ଟ୍ରକ୍ ଫ୍ରକ ରଖି ବିଜନେସ କରୁଛନ୍ତି।
ଭଲ ଆଉ।
ଥେ ମାନେ ଟିକେ। ସବୁ ଗୁରା ଧନୀ ଲୋକ ଗୁରା ଆଉ ଆମକୁ ଛାଡିକି ଆଉ।
କାଇ ତମେ ହେଲନି।
ଆମେ ଆମର କାଇଁ ଏତେ ଓକାତ।
ସବୁ ହବ।
ଆଗୁକୁ ହବ ଏବେ ଆଉ କଣ ଛୋଟ ବଡ ନା ଆଉ।
ବଡ ନା ଆଉ ନେଶ୍ ପାହାଚ ଯିଏ ଚଢିବ ପ୍ରଥମ। ତଳରୁ ଉପରକୁ ଚଢି ଚଢ଼ୀ ଯିବ ନା କଣ ଉପରୁ ତଳକୁ ଆସିବ ହାରି।
ଆରେ କଣ ହେଲା ହେଲା।
ଆଉ କଣ ତମ ଦେହ ପା କେମିତି କଣ?
ହଁ ସବୁ ଭଲ।
ଓହୋ ଆଉ ପଢାପଢି।
ପଢା ପୋଢି ତ ସଇଲାଣି ଆଉ।
ଓହୋ। ପଢ଼ାପଢ଼ି।
ବର୍ଷା ଟିକେ ଜୋର ରେ ପଇଲାଣି ଚାଲିିବାକୁ ପଡିବ ଜଲ୍ଦି ଆଉ।
ହୋ ଦଉଡ ଦଉଡ ଦଉଡ। ଦୋଉଡ଼ି ଯା ଜଉଡ଼ି ଜା ଦଉ ସେଠି କିଛି ପାର୍କ ଫାର୍କ ନହିଁ କି ବସିକିନା ଯେମିତି କିି। ଗପସପ ହେବାକୁ। ହଁ ପାର୍କ ଅଛି। ନାଇଁ କି ଓ ହୋ।
ହେଇଥି ପାଇଁ ଜିଆକୁ ଇଛା ହଉନି ସାଡେ ଆଉ।
ଓ ହୋ ହଉ ଇଆଡେ କୁହନି ସେ ବିଷୟରେ ଆଉ କଣ କୁହ।
ଯାଉଛି ନା ଏଇନା ଆଠଶ ଟଙ୍କା ଲସ ହେଇଗଲା ଆଉ।
ଆଠଶ ଟଙ୍କା ଲସ ହେଇଗଲା ଆଉ।
କାର।
ଏ ଟ୍ରେଡିଙ୍ଗ ରେ
ଓୋ ହେଟା ବି ସେମତି ଗୁଟେ ଗେ ଏଇ ଗେମ୍ ଟାଇପ ର ଖେଳ ନା କଣ।
ଓ ଏଇଟା ଗୋଟେ କଣ୍ଡଲ ଟେ କ୍ୟାଣ୍ଡେଲ ର କାମ।
ମାନେ ସେତେବେଳୁ ଖେଳୁନଥିଲୁ ଏତେବେଳେ ନାକେ ନା କଣ ତମେ କହିଲ ଆଠଟା ବେଳକୁ ଫ୍ରି ହେବ ଯେ ମୁଁ କହିଲି ହଁ ଦେଖିଆ ଆଉ।
ସେତବେଳୁ ଚାଲିଛି ଏତବେଳୁ କୁ କେତେ ପ୍ରଫିଟ ହେଲା ଏନା ଟି ଆଠଶହ ଟଙ୍କା ଲସ୍ ହେଇଗଲା ଆଉ।
ଉଁ ହୁଁ।
ଏଇନା ସେମାନେ ଟିକେ କ ଖେଳୁଥିଲେ ଯେ ମୁଁ କଥା ହେଇ ପଇଲି ଆଉ।
ଓହୋ ତାପରେ
କହିଲି ଆଉ କଣ ଏକୁଟିଆ ବସିବା କ
ହଁ ଭଲ କଲ ନା। ଯେତେବେଳେ ବ୍ୟସ୍ତ ଅଛ ଅଛ ଯେତେ କୋଉଟା ଗୋଟେ ଏଇଟା ଆଉ ନାଇଁ ତ ଆଉ କାଲି ଲି କିଏ କହିଲା କରିଛି ଏଇଟା ତ ରହିବତମେ ଚାଲିବ କିଏ କହିଲା ସରିଯିବ।
ନାଇଁ ନାଇଁ କାଲି ମେସେ ମ ଆ ଆଜି ମେସେଜ ଯାଇଥିଲା ମୋ ଠିକି ଜଲଦି ପୂରଣ କର ନହେଲେ ଲେ କାଲିକି ମି ଆଉ ଗୋଟେ ଆସିବ ଟାକ୍ସ।
ଓହଁ ତମର ବୋଧେ ଥି ତମର ବହେ ଦିନ ହେଲା କଲଣି ବୋଧେ ତମେ ତାକୁ କମ୍ପ୍ଲିଟ୍ କରୁନ ଆଉ ସେଇଦିନ ଏବେ ତମର ଏମିତି ହଉଛି ବଧେ ଆଉ।
ହଁ କମ୍ପ୍ଲିଟ ମୁ କରିନି ବା ମୁଁ ଏଣେ ହେଳାରେ ରହିଲି।
ହଁ କେତେ ଦିନ ହେଇଗଲାଣି।
ମୋର ଛଅ ସାତ ଦିନ ହେଲାଣି।
ଛଅ ସାତ ଦିନ ଭିତରେ ତମେ ସେ ପାଞ୍ଚ ଦିନ ନା କେତେ ଦିନ ରହୁଛି କମ୍ପ୍ଲିଟ କରିବାକୁ। ତମେ ଗୋଟେ ଦିନରେ କିଛି ନହଲେ ବି ସାତ ଆଠ ଜଣ କଲ ଢେରେ କାଲି ସାତ ଆଠ ଜଣ ଆଜି ସାତ ଆଠ ଜଣ ଏଠି ପାଞ୍ଚ ଦିନ ରେ ପା ଆରାମ ସେ କମ୍ପ୍ଲିଟ୍ କରିବା କଥା।
ମୋର ଦିନେ କେରେ ଦିନେ କେରେ ଗୁଟେ ମୁଁ କରେ।
ଓହଁ ଦିନେ ଗୋଟେ କରିଦିଅ ବିରକ୍ତ ଲାଗେ ବୋଧେ ଆଉ କହି
ହଁ କିଅଣ କଣ କଥା ହବ କହିଲ ଟିକେ।
ହଁ।
ହେଇଥି ପାଇଁ ଆଉ।
ଆଉ କଣ ଆଉ ଚାଲିଛି କଣ।
ଆଁ।
କଣ ଏନା ଆଉ ଚାଲିଛି।
ଚାଲୁଛ ଚାଲୁଚୁ ଘରୁକୁ ଏଇନା ବର୍ଷା ପକଉଛି ଟିକେ ଆଉ।
ଓ ହଁ ବର୍ଷା ପକଉଛି ବୋଲି ଘରୁକୁ ଚାଲିଛ ଆଉ ତମେ ତମ ଘର ଆଡେ ଚାଲୁଛ ମୁଁ ଏଇ ନଦୀ ଦି ବାଲିରେ ମାନେ ମିନିମମ୍ ଗୋଟେ କିଲୋମିଟର ଖାଲି ଏପଟ ସେପଟ ହେଲିଣି ମାନେ ସେତେବେଳୁ ଯେତେବେଳୁ କ ଥା ହଉଛି ସେପଟେ ଏପଟ ସେପଟ ଏପଟେ ଯାଉ ଛି ଆଉ ସେ ଗୋଟେ କିଲୋମିଟର ଯାଉଛି ଚାଲି ଚାଲି ହେଆଡେ ଯାଇଛି ରା ଚାଲ ଚାଲି ଗୋଟେ କିଲୋମିଟର ଚାଲ ଚାଲି ଯାଇଁ ଗୋଟେ ନିଦ୍ରଣ କଲିଣି।
ଅ ହଁ।
ନଈ ବାଲିରେ।
ନଈ ବାଲିରେ।
ନଦୀ ବାଲିରେ ହଁ।
ଆଉ ତମର ଆଉ ତମ ଗାଁରେ ସବୁ କଣ
ହଁ ଗାଁ ହାଲଚାଲ ଭଲ ଗା ଆମର ଗୋଟେ ଜଙ୍ଗଲରେ ସବୁ ଗଛ ଲାଗୁଥିଲା ସବୁ ଗାଁ ଲୋକ ଯାଇଥିଲେ କାଲି ଗଛ ଲଗେଇବାକୁ ସବୁ ଯାଇଥିଲେ ଯାଇ ହୋଉ ଭ ଭଲ କ କର୍ମ କରିବାକୁ ଯାଇଥିଲେ ଲାଗୁଥିଲା କାଜୁ ଗଛ। କଣ କହିଲ?
ଜଙ୍ଗଲ ଜଗୁଛ ନା ନାହିଁ?
ହଁ ଜଙ୍ଗଲ ଆମେ ଜଗୁଛୁ ଫରେସ ଜଗୁଛନ୍ତି ଆରାଇ ଜଗୁଛନ୍ତି ସବୁ ଜଗୁଛନ୍ତି ମିଶି ମାଶିକି ଜଗୁଚୁ। କିଏ ନବ ଜଙ୍ଗଲରୁ କିଛି ନେବା କିଛି ଉଚିତ ନାହିଁ ଯାହା କରିବ ସବୁ ହା ମାନେ କେମିତି ଉନ୍ନତି ହବ ନା ଆଉ ତମେ ଜାନ ଜଙ୍ଗଲରେ ସଫା କରିବା ଜଙ୍ଗଲରେ ଆମେ ଗଛ ଲଗେଇବା ସେଟା ଗଛ ହାଣିବା ଲାଭ କଣ? କଣ ଠିକ କି। ସେଇଆ ହେଲା କଥା ତୁ ଖିଲା କା ଘରା କଣ ସେଇଠ ପଡି ଯାଉଛି। କିଏ କାହାକୁ ଦେଖୁଚି ଯଦି କିଏ କେତେବେଳେ ଆଣୁଥିବ ଆଣୁଥିବ।
ନାଁ ହେରା ବି ଆଲାଉ ନାହିଁ ଶୁଖିଲା କାଠ ଆଣିବା ପାଇଁ।
କୋଉଠି,
ଶୁଖିଲା କାଠ ଘରକୁ ଆଣିବା ପାଇଁ ଆଲାଉ ନାହିଁ?
ଅଛି ଆଲାଉ ଅଛି ଯେ ଆମେ କିଏ ଆଣିବ କି ଯେଦି କିଏ ଲୁଚେଇ ଚୋରେଇକି ଆଣୁଥିବ ଆଣୁଥିବ।
ଓହୋ।
ହୁଁ ଉଁ ଏଇଭଳିଆ ତ ଚାଲିଛି ଆଉ ଟାଇମ ଦେଖିଲଣି?
ସରିଲା ତ ଆଉ।
ହଁ ଅଂ
ହଉ କାଟ ଆଉ ତମେ କାଟିବ ନା ମୁଁ କିଆଁ କାଟିବି। ହଉ।